ହ୍ୟାଲୋ ହଁ କଣ କରୁଥିଲ ଭଉଣୀ? ମୁଁ ଏଇଠି ବସିଥିଲି ଆଉ
ଆଉ ତମ ଦେହ ଭଲ ଅଛି?
ହଁ ଭଲ ଅଛି ତମର?
ହଁ।
ଆଉ କଣ ଚାଲିଛି ରଜ ସ୍ପେସିଆଲ କଣ?
କଣ?
ମୁ କହିଲି ରଜ ସ୍ପେସିଆଲ କଣ କେମିତି କଣ ପାଳନ କରୁଛ ରଜ?
କରୁଛି ଆଉ ଖେଲୁଛି ମସ୍ତି କରୁଛୁ ସାଙ୍ଗସାଥି ଆଉ ବାହାରୁ ଆ ହଷ୍ଟେଲରେ ଆସି ଆସିଚି ହାରି ଏକ୍ସାମ ପାଇ ଆଉ।
ଓହୋ ମାନେ କଣ ଏକ୍ଜାମ ଅଛି ନା କଣ?
ହଁ ପିଜି ତ ଏକ୍ଜାମ ଅଛି ତ ସେଥିପାଇଁ ଆସିଛି ଦିଦି ପାଖକୁ ଆଉ ହଷ୍ଟେଲ।
ଆଚ୍ଛା ଆଚ୍ଛା।
ଉ ତମେ କଣ କରୁଛ?
ଏ ଏଇଠି ବସିଥିଲି ମୁଁ ଆଉ ଆମର ଆଉ କଣ ହା ହା। ତମ ଝିଅ ପିଲାଙ୍କର ତ ରଜ ସ୍ପେସିଆଲ ଆମ ପୁଅ ପିଲାମାନଙ୍କର କଣ?
ତମେ ଘରେ ପଢଥିବ ଆ ଘରେ
ହଁ ହେମତି ଚାଲିଛି ଆଉ ପିଠା ପଣା ହେରିକା ହେଇଛି। ବାସ୍ ଦୋଳି ଫୋଳି ତ ଆଗ ଭଳିଆ ରଜ ଆଉ ସେମିତି କିଛି ନାହିଁ।
ହଁ ଆଉ ତମ ଘରେ କିଏ କିଏ ଅଛନ୍ତି?
ଏମିତି ଘରେ ଘରେ ବାପା ମା ଆ ଭାଇ ମୁଁ ଆଉ ତମର କିଏ କିଏ ଅଛନ୍ତି ଘରେ?
ବାପା ମା ଦିଦି ଭାଇ ଜେଜେ ଜେଜେମା ଆଉ
ଆଚ୍ଛା ଆଚ୍ଛା ଘରେ କେମତି ପାଳନ କରୁଥିଲ ଯେତେବେଳେ ଛୋଟ ଥିଲ?
ମୋ ସାଙ୍ଗସାଥି ଲଗା ମାନେ ସଜାସଜି ହେଇକି ପିଠା ପଣା ଖାଇକି ସାଙ୍ଗସାଥି ବାହାରିକି
ଯାଇକି ଫଟୋ ଉଠା ଉଠି କରିବୁ ଭୋଜି କରିବୁ ଆଉ ବୁଲାବୁଲି। କରିବୁ ଖାଇବୁ ପିଠାପଣା ଏମତି ଆଉ।
ହଁ ନାଇଁ ଗୋଟେ ଝିଅ ପିଲାମାନଙ୍କର କଣନା ମାନେ ହଉଛି ରଜ ଚାରି ଦିନ ଯାକ ତାଙ୍କେ ମାନେ ସନ୍ଧ୍ୟା ହଉ ହଉ ପୂର୍ବରୁ ଖାଇ ଦେଇ ଥିବେ ସେମିତି କଣ ତମେ ପାଳନ ବି କର।
ବା କଣ ଭାତ ଖାଆନ୍ତି।
ହଁ ନାଇଁ ଭାତ ଖାଆନ୍ତିନି ମାନେ ସନ୍ଧ୍ୟା ହେଲା ପୂର୍ବରୁ ହିଁ ଖାଇଦିଅନ୍ତି। ସେମାନେ ଝିଅ ପିଲା ମାନେ ଆ ମାନେ ଆମପଟେ ସେମିତି ଅଛି।
କଣ ପିଠା ମୁଁ ଜାଣିନି ପିଠା ତ ଖାଆନ୍ତି ଆମର ଭାତ ତ ଖାଆନ୍ତିନି।
ହଁ ସେଇଆ ପିଠା ପିଠା ଖାଇଲେ ହବ କିନ୍ତୁ ଭାତ ଫାତ ମାନେ ସନ୍ଧ୍ୟା ପୂର୍ବରୁ ହିଁ ଖାଇବାକୁ ପଡିବ। କିନ୍ତୁ ମାନେ ରାତି ହେଲେ ମାନେ ଖାଆନ୍ତିନି ଆମପଟେ ସେମିତି ପାଳନ କରୁଛି।
ହଁ ହେରାକ ହିନ୍ଦି ଭାତ ହିଁ ଖାଆନ୍ତି।
ଆଉ ପାହା ଆଉ ଫାଷ୍ଟ ରଜରେ ଯାହା କିଛି ପିଠାପଣା ହଉ କି ଯାହା କିଛି ଖାଇବା ଆଉ ରାତି ଟାଇମରେ ହେଲା ଟାଇମିରେ। ଭାତ କିଛି ଖାଇଦେଇଚୁ ତ ଆଉ ରାତିରେ ଆଉ କିଛି ଖାଇବନି। ପିଠାପଣା ଯଦି ଖାଇବେ ଯଦି ଖାଇବ ଆଉ।
ହଁ ସେମିତି ଗୋଟେ କଣ ଆସ୍ତା ରହିଛି ଆଉ ତମ ପଢାପଢି କଣ ମାନେ ଏବେ ପିଜି ସରିଲା ନା କଣ ନାଇଁ ପିଜି ପାଇଁ ଏକ୍ଜାମ ଦେଇଛ।
ହଁ ପିଜି ପାଇଁ ଏକ୍ସଜାମ ଦଉଛି।
ଓହୋ ତମେ ଇଗ୍ନୋ ପିଜି କି ଇଗ୍ନୋ ରେ ପିଜି କରୁଛ।
ହଁ।
ଆଚ୍ଛା କୋଉ କୋଉଠିକି ଦେଇ ଆସିଥିଲ ଏକ୍ସଜାମ।
ଅ କିଟ କଲେଜ ର ଡିଜନାଲସନ
ଓ ସେଠି କରୁଛ ନା।
ହଁ ଆର ଆଇ ଆ ରା ସି ଭୁବନେଶ୍ଵର ତମେ କଣ କରୁଛ କି ପିଜି ବିଜି।
ହଁ ମୋର ବି ସରିଲା ତ ଆଉ ଦି ବର୍ଷ ପିଜି ମୋର ଥିଲା ରାଜେନ୍ଦ୍ର ୟୁନିଭରସିଟି ବଲାଙ୍ଗୀରି।
ଓହୋ।
ମୋର ଷ୍ଟ୍ରିମ ଥିଲା କମର୍ସ ଆଉ ସେଠି ମର ଏବେ ଦି ବର୍ଷ ଶେଷ ହେଲା ତ ଆସିଯିବି ଘରକୁ ଆଉ।
ହଁ।
ଆଉ କଣ ଭଲ ଅଛ?
ହଁ ତମ ଦେହ ଭଲ ଅଛି?
ହଁ ଭଲ ଅଛି ଆଗକୁ ତମର କଣ ପ୍ଲାନିଂ ଅଛି। ଆଗକୁ କଣ ପ୍ଲାନିଂ ଅଛି? କଣ କରିବ ବୋଲି କୋଉ ଲାଇନରେ ଯିବ କି କଣ ଟିଚରସିପ୍ ନା କଣ? ଏମ୍ ବି ଏ।
ହଁ। ଏଠି ବି ହାଡି ଭିଷଣ କରୁଚନ୍ତି ଏମି
ଏମିବିଏ ରେ ତ ଏମିବିଏ ରେ ତ ଦି ଲକ୍ଷ ପ୍ଲସ ଖର୍ଚ୍ଚ ହେଇଯିବ ନା।
ହଁ। ଭାବୁଥିଲୁ ଫାଷ୍ଟଟା ଏମବିଏ କରିବି ଦିଦି କହିଲା ଆଗ ଏ ପିଜି କରେ ତାପରେ ଏମବିଏ କରିବୁ ଆଉ।
ଆଛା ଡିଷ୍ଟାନ୍ସ କରିବ ନା ଏମିତି ରେଗୁଲାର ହିଁ କରିବ?
ନା ନା ଡିଷ୍ଟାନ୍ସ କରିବି।
ଓହୋ ମତେ ତାହେଲେ ଟିକେ ଜଣେଇବ କେତେ କଣ ଖର୍ଚ୍ଚ ହଉଛି ଡିଷ୍ଟାନ୍ସରେ। ଯଦି ହବ ମୁଁ ବି କରିଦେବି କାରଣ ମୁଁ ବି କମର୍ସ ଛୁଆ ନା ଆଗ ଏମ୍ ବିଏ ଟା ହିଁ ନିହାତି ଦରକାର କରିଦେଇ ଥି
ହଁ ତମେ ବି କଣ ଯୋଉ ପିଜି ବଧେ।
ହଁ ମୋର ପିଜି ସରିଲା ନା ମୋର କମର୍ସ ରେ ପିଜି ମୁଁ କରୁଥିଲି ଦି ବର୍ଷ। ମୋର ଏଇ ଡିବେରି ରିସେଣ୍ଟ ସରିଲା। ହଁ ତାହେଲେ ତମେ ଆମ ବ୍ୟାଚ ବୋଧେ ହେଇଥିବ?
ହଁ।
ଓହୋ ତମର କୋଉ ଡିଷ୍ଟିକି କଟକ ବା? ଆଚ୍ଛା ଆଚ୍ଛା ହୋଉ ତମେ ସେଇ ଦିଦିଙ୍କ ଭଣୀ ହଁ ହଁ ଜାଣିଲି ଜାଣିଲି କଥା ହେଇଥିଲଲି ଦିଦିଙ୍କ ସହିତ। ହଁ ବହୁତ ଭଲ ଦିଦି।
ମତେ ବି ଦିଦି କହିଲେ ଆଉ ତାଙ୍କ ସହିତ କଥା ହୁଅ ଦେଖିବ ଭଲ ଲାଗିବ ସେ ମୋ କଥା ହୁଅ।
ହଁ ମୁଁ ନାଇ ଦିଦି ବି ଭଲ କଥା କତା କୁହନ୍ତି କଥାବାର୍ତ୍ତା ବି ଭଲ କରନ୍ତି ଆଉ।
ହଁ ମୁଁ ଫାଷ୍ଟ ଟାଇମ୍ କର କଥା ହୋଉଛି ମୁଁ କହିଲି କଣ କହିବି କଣ ନାହିଁ କହିଲେ ତତେ କଥା ହୋ ଦେଖେ ଭଲ ଲାଗିବ।
ନାଇଁ ମୁଁ ସେଇଆ ମୁଁ କହିଲି ରଜ ପାଇଁ ଆଜି ସମସ୍ତେ ବିଜିଥିବେ। ତ ସେଥିପାଇଁ ଭାବିଲି ତାର ନାଇଁ କଲ୍ ମେସେଜ କଲି ସେଥିପାଇଁ ଆଉ।
ହଁ ମୁଁ ତ ଘରକୁ ବି ଯାଆନ୍ତିନି। ଆଉ ଅଛି ଆହୁରି ଗୋଟେ ଚବିଶ ରେ ଆଉ ଗୋଟେ ତିରିଶ ରେ ଅଛି। ଛାଡ଼ି ଛାଡ଼ି କା।
ଓହୋ କଣ ଦିଦି ଙ୍କ ରୁମ୍ ଆଲାଓ କରୁଛନ୍ତି ସେଇ ହଷ୍ଟେଲ ରେ ମାନେ ବାହାର ପିଲାଙ୍କୁ।
ହଁ ଭଲ ହାବଛି ଅଲଗା ହଷ୍ଟେଲ୍ ରେ ଥିଲା ଏଇ ହଷ୍ଟେଲ୍ ରେ କେମିତି ପୁରଉଛନ୍ତି ଆଉ।
ହଁ ତାହେଲେ ଭଲ।
ଯିଏ ଆସିଲେ ବି ଅଲଗା କରୁଛନ୍ତି ବସ।
ହଁ ତାହେଲେ ଭଲ ଏଇ ଆମପଟେ ସେମିତି କଣ ଗମେଣ୍ଟ ହଷ୍ଟେଲ୍ ଗୁଡା ଜାଣିଛ? ଗାର୍ଲସ ହଷ୍ଟେଲ ତାଙ୍କ ବାପାମାନଙ୍କ ଭିତରକୁ ଆଲାୱ ନାହିଁ ଗେଟ୍ ବାହାରେ ରହିବେ ଯାହାଦେବା କଥା ଦେବେ ହେଇଟି କଥାବାର୍ତା ହେବେ ହେଇଟି ଦେଖିକି ଯିବେ।
ଯେ ହାଲିଆ ହେଇକି ଆସିଥିବେ ଟିକେ ବସିବେ ଟିକେ କି କଣ କଥା ହେବେ ଟିକେ ହେରା ବି କରିବେନି।
ମାନେ ସେତିକି ବି କରିପାରିବନି ଭାବୁଥା ଗୋଟେ ଜଣେ ଗାର୍ଡିଆନ ଯିବ ସେ କେମିତି ଚିନ୍ତା କରିବ କହୁନ?
ହଁ ଆର ହଷ୍ଟେଲ୍ ରେ ଦିବି ଗୋଟେ ଥିଲେ ଯେ ସେଇ ହଷ୍ଟେଲରେ ବି ମୁଁ ଯାଇଥିଲି ଯେ ଦିଦି କହିଲା ନା ପଇସା ଦେଇକି କରିବା। ପଡିବ ନହେଲେ ତ ଇଅରିଂ କଲେ ହଉ ଏ ଯେନ୍ତା ଆସିଛି ମୁଁ ତ ହଁ ଜାଣିନି ଏ ବିଷୟରେ ନା କଣ ଦିଦି ସବୁ ଇଏକଲେ ଆଉ। ପଇସା ଦେଇ ଗୋଟେ ଦିନ ରହିଲେ ଦୁଇଶହ ଟଙ୍କା।
ଏ ଭାଇ।
କହିଲେ କି ହଷ୍ଟେଲରେ କିଏ ଦି ଦିନି ରହନ୍ତି ତିନି ଦିନି ରହନ୍ତି କହିଲେ ନା ଏତେ ଦିନ ହେଲା ହଷ୍ଟେଲରେ ର ଇଏ କରିବେନି।
ହଁ ସଳା ଗାଲସ୍ ହଷ୍ଟେଲରେ ଗୋଟେ ଗାଲସ୍ ଆଲାୱ କେମିତି ଏତେ କରିପାରିବେନି। କି ଭଳିଆ ମଣିଷ ସେମାନେ।
ତ ଜଣେ ସିଏ ଫାମିଲି ହସ୍ପିଟା ଯୋଉ ହଷ୍ଟେଲ୍ ନେଇଛନ୍ତି। ସେ କହିଲେ ତୁ ଯାହାରି ହେଠି ରହିବୁ ଆଉ ତୁ ଏକ୍ଜାମ ଫେକ୍ସଜମ ଦେଇକି ଆସିବୁ ଆଉ ମୋର ତ ମା ଦି ମାସ ସେ ଯାଇକି ରହିବାକୁ ପଡୁଛି।
ଓହୋ।
ହୁଁ ସେଇତି ପାଇଁ ମୁଁ କହିଲି ହୋଉ ଭାଇ କୁଆଡେ ଗୋଟେ ଯିବା ଆଉ।
ତମେ ଏବେ କଣ ଦି ମାସ ରହିବ?
ଏବେ ନାଇଁ ମ ଏବେ ନାଇଟ ସେ ଯାଏ ମୋର ଲାଷ୍ଟ ଡେଟ୍ ଯୋଉ ଏଜାମ୍ ଅଛି।
ଆଚ୍ଛା ଆଚ୍ଛା।
ତ ସରିଗଲା ଟାଇମ୍ ରେ ଏକ ଦୁଇ ଆଡେ ଯିବିହାରି ଘରକୁ ଆଉ।
ଓହୋ ଆଉ ତମ ଭାଇଙ୍କର କୋଉ କ୍ଳାସ?
ମୋ ଭାଇଙ୍କର ସେକେଣ୍ଡିୟର ହେଲାଣି।
ଓହୋ ପ୍ଲ ଟୁ ସେକେଣ୍ଡ ଇୟର?
ହଁ ମ।
ଆଚ୍ଛା ଆଚ୍ଛା ତାହେଲେ ତ ବହୁତ ବଡ ପିଲା ଟେ।
ହେଁ ହେଁ।।
ନାଇଁ ମୁଁ କହିଲି ଛୋଟ ଥିବ ବୋଲି ତମଠୁ ଆହୁରି ଅଷ୍ଟମ ନବମ କଣ ପଢୁଥିବ ବୋଲି?
ନା ସେକେଣ୍ଡିୟର ହେଲେ ବି ମୋ ସାନ ଭାଇ ହେବ।
ଆଚ୍ଛା।
ହୁଁ ଏବେ ବି ଆସିଥିଲା ଉ ବହୁତ ଦୃଷ୍ଟ ହଉଛି ଏବେ ଆସିଥିଲା ବୁଲି ଆସିଥିଲା କଣ ପୁରୀ।
ଓହୋ।
ମୁଁ ଭାବିଲି ମୁଁ ଯିବି ହାରୀ କିନ୍ତୁ ତେରରେ ମୋର ପରୀକ୍ଷା ଥିଲା ତ ସେ ବାର ବାରରେ ବି ଘରକୁ ପଳେଇଲା ମୁଁ କହିଲି ତୋ ସହିତ ପଳେଇ ଆନ୍ତି ସେ କହିଲା କେମିତି ଯିବୁ ଆଉ ତଥାପି ଚେମ ଅଛି।
ଓହୋ ଜଗନ୍ନାଥ ଜଗନ୍ନାଥ ମନ୍ଦିରରେ ଦେଖି ଜାଇଥାନ୍ତ ପୁରୀ ଆଉ ନା।
ହଁ ହଁ ତମେ ପୁରୀ ଯାଇଛ?
ହଁ ମୋର ଛଅ ସାତଥର ଖଣ୍ଡେ ହେଇଯିବଣି ତମର?
ଆଉ ମୋର ତ ଠିକ୍ ଟାଇମରେ ଏକଜାମ ହେଲା କାଲି ଏକଜାମ ଥିଲା ଆଉ ଘରକୁ ଯିବା ପାଇଁ ଥାନ୍ତି ଯେ ଠିକ୍ ଟାଇମ୍ ରେ ଏକଜାମ୍ ସରିଲା ଗୋଟେରେ। ଆସିଲାବେଳେ ବହୁତ ଭିଡ ଆହୁରି ଯାଇପାରିଲିନି ଆଉ ଦିଦି ସହିତ ଏଠି ଏଜୟ କରୁଚି ବସିକି ଆଉ।
ହଁ ରଜ ଏଇଠି ସେଲିବ୍ରେସନ କର ସହରରେ ଆଉ ଦୋଳି ଫୋଳି କିଛି ନାହିଁ।
ଘରେ ବସିକି ଫ୍ୟାମିଲି ବସିକି ଭୋଜି କରୁଚନ୍ତି ଏନଜୟ କରୁଛନ୍ତି।
ହଁ ତମେ ପୁରୀ କେତଥର ଗଲଣି?
ପୁରୀ ମୁଁ ଥରେ ହେଁ ଯାଇଥିଲି।
ଏ ଭାଇ ରେ ଆରେ ଯୋଉ ଭାଇ ଚାରି ଧାମ ର ଗୋଟେ ଧାମ ଆମ ଓଡିଶାରେ ନିହାତି ପ୍ରତି ମାସରେ ଯିବା କଥା ମୁଁ ଦିଦିଙ୍କୁ ସେୟା କଥିଲି। ମୁଁ କହିଲି ଦିଦି ମୁଁ ଯଦି ଭୁନେଶ୍ବରରେ ରହିଁବି ପ୍ରତି ମାସରେ ହିଁ ଯିବି ପୁରୀ ଦିଦି କହିଲେ ହଁ ରେ ମୁଁ ବି ଯାଉଛି। ମୋ ସାଙ୍ଗଟେ ଅଛି ମୁଁ ସେଥିପାଇଁ ଡେଲି ବି ମାନେ ସବୁ ମାସରେ ବି ଯାଉଛି ଥରେ ଥରେ। ସେ ଯେବେ ଡାକିବ ମୁଁ ବାହାରିକି ଯାଏ ହାରି।
ନା ମୁଁ ଏବେ ଭାବୁଥିଲି ଦିଦି କହିଲେ ତୁ ଏବେ ପୁରୀ ଯିବୁ ଆଉ ଏଜାମ ସରୁ ଆଉ ହେଟାମିରେ ଯିବୁ ମୁଁ କହିଲି ହଉ ଯିବି ଆଉ। ଆସିଲେ ଟିକେ ପୁଲା ବୁଲି କରିକି ଯିବି ଆଉ।
ହଁ କାହିଁକି ନା କୋଡିଏ ଟ୍ରେନରେ ତ କୋଡିଏ ଟଙ୍କା ପହିଲେ ଭୁନେଶ୍ବରରୁ ପୁରୀ।
ହଁ।
କଣ ପାଇଁ ଯୋଉ ଛଟାକୁ ଏତ ଥରେ ଟିକେ ଦର୍ଶନ କରିକି ଆସିିବା ହାରି। ଖାଲି ଦର୍ଶନ କରିାସରିଲିଣି ଗଲେ ହିଁ ଚାରିଆଡେ ପୁରୀ ଭିତରେ ଚାରିଆଡେ ବୁଲିବ ମାନେ ରୋଷେଇ ଶାଳ ସବୁ ଦେଖିବ ସବୁଝିକିଏତା କରିବ ବେଟର ମୁଁ ଦିଦି ସେଟା କହୁଥିଲି ମୁଁ କହିଲି ଦିଦି ତମେ ଜାଣିଚ ଗୋଟେ କୋତା ଚଣ୍ଡୀ ଗୋଟେ ପୂଜା ପାଉଛନ୍ତି ଜଗନ୍ନାଥ ମନ୍ଦିର ଭିତରେ ଦିଦି କିହୀଲେ କାଇହିଁମ ମୁଁ କାହିଁ ଦେଖିନି ଜାଣିନି। ମାନେ ସେଇଟା କଣ କଲ ଏଇ ଯୋଉ ମେଘନାଥ ପାଚେରୀ ଭିତରେ ନୁହେଁ କି?
ହଁ।
ସେଠି ଗୋଟେ ମନ୍ଦିର ଅଛି ସେଇଟାକୁ କୁତାଚଣ୍ଡୀ ମାନେ ସେଠି ସେ କୁକୁର ଗୋଟେ ପୂଜା ପାଉଛନ୍ତି। ସେ କଣ କହିଲ ମାନେ ମନେକର ଯୋଉ କାଉ ଫାଉ ଉଡୁଚନ୍ତି କି କଣ କୋଉଠଉ ଛଅ କଣ୍ଟା କି କୁକୁଡା ପର ହଗ କି କଣ ଯଦି ଆଇଁଷ ଜିନିଷ କାଣିକି ଭିତରେ ପକନ୍ତି ତାଙ୍କେ ସାଙ୍ଗେ ସାଙ୍ଗେ ହେଇ କୁତାଚଣ୍ଡି ଉଠିକିରା ସବ ସଫା କରନ୍ତି ସେଥିପାଇଁ ସେଇ କୁକୁରଙ୍କୁ ସେଇଠି ପୂଜା କରାଯାଏ।
ଓହୋ।
ଏମିତି ଅଛି ମତେ ପିଲା କହିଲେ ମୁଁ ବି ଆଣିନଥିଲି। ତାପରେ ସେଠୁ ଯଉ ଦେଖିଚ ତମେ ଯୋଉ ବାଇଶି ପାହାଚ ଯିବ ଦେଖିବ। ମଝିରେ ତମେ ଉଠୁ ଉଠୁ ଗୋଟେ କଳାର ପଥରଟେ ଥିବ ହେ଼ଏଇଟା ଜମଶିଳାା କହୁଛନ୍ତି। ସେଟା ଗଲାବେଳେ କୁଦିକି ଯିବ କିନ୍ତୁ ଆସିଲା ବେଳେ କୁୁଦିବନି କେବେ?
କଣ ପାଇଁ?
ହଁ କହୁଛନ୍ତି ଯାହା ବି ପାପ କରିଥିବ କୁଦିକି ଯିବଲେ ପଳେଇବ ମାନେ କିନ୍ତୁ ଆସିଲା ବେଳକୁ ସେଇଟାକୁ କୁଦିବନି ମାନେ ଆସିଲା ବେଳେ ଯଦି କୁଦିବ ତାହେଲେ ଯୋଉଟାକୁ ବି ସେଇଟା ହେଇଯିବ।
ଏମା ହେ
ଏଇଭଳିଆ କଥା ମାନେ କୁହନ୍ତି ମୁଁ କିନ୍ତୁ ସେଇଟାକୁ ଥରେ ଅନୁମାନ କରିକି ଗଲି ଥରେ ଦେଖିଲା ବେଳକୁ ଦେଖିଲା ବେଳକୁ ସେଇଟା ବି ସତରେ ବି ଗୋଟେ କଳା ପଥର ବି ପଡିଥିଲା। ସେଟା କହୁଛନ୍ତି ଯମଶିଳା। ସେଇ ଆଖପାଖରେ ବି ଯିଏଥିବ ମାନେ ଯିଏ ଯଦି ଜାଣିଥିବ? ଛୋପୁରୀ ବିଷୟରେ ସବୁ ମାନେ ପ୍ରାୟ ତାଙ୍କ ସହିତ ବୁଲାବୁଲି କରିବା ବେଟର ସେ ସବୁ କହିଦେବେ ସ କୋଉଠୁ ଯୋଉ ପଥର ଗୋଟେ ଖସିଥିଲା ହେଇରି ପଡିଛିା ସେଇ ପଥରଟା ଦେଖିବ? ତାର ଗୋଟେ ହଉଛି ଉ ପାଖରେ ତୁଳସୀ ବଣ ଗୋଟେ ଅଛି। ଏମିତି ଆଉ
ହଁ ହ ହଁ।